ଆଜ୍ଞା ଭଲ ଅଛନ୍ତି?
ଆଜ୍ଞା, ଆଜ୍ଞା ବହୁତ ଭଲ ଅଛି।
ହଉ ତାନ୍ ନମସ୍କାର ନମସ୍କାର କଣ କରୁଛନ୍ତି?
ଆଜ୍ଞା ଅଉ ଜଳପାନ ତ ହେଇଗଲା। ବର୍ତ୍ତମାନ ବସିଥିଲି କିଛି ପଢାପଢ ଢ଼ି କରିବାର ଥିଲା।
ଆଚ୍ଛା ଆପଣ ପାଠ ପଢ଼ନ୍ତି? ଆଛା ମାନେ କୋଉଠି ମ-ଚାକିରି ଫାକିରି କରିନାହାନ୍ତି ଆଉରି?
ନା ନା ଏଇ ସରକାରୀ ଅ
ଆଚ୍ଛା ସରକାରୀ ଚାକିରି ପାଇଁ ସବୁ ପଢାପଢି କରିକି ସବୁ ପରୀକ୍ଷା ଦଉଛନ୍ତି ନା? ଆଚ୍ଛା। ଆଉ ମାନେ ବା କଲେଜ ମାନେ ଇଏ ଆପଣଙ୍କର ଉଁ ଆଚ୍ଛା। ଆଜି କେମିତି ଚାଲିଛି ସବୁ ପ୍ରସ୍ତୁତି?
ଆଜ୍ଞା ଆଜ୍ଞା। ଆଜ୍ଞା ପ୍ରସ୍ତୁତି ତ ଠିକଠାକ ଚାଲିଛି ଚେଷ୍ଟା ତ ଜାରି ରହିଛି
ଆଛା ପରୀକ୍ଷା କିଛିଟା ମାନେ ଉତ୍ତୀର୍ଣ୍ଣ ହେଇଛନ୍ତି ନା ସେ
ଆଜ୍ଞାା। ନା ନା ବର୍ତ୍ତମାନ ତ ଯୁକ୍ତ ତିନି ସରିବା ପରେ ନା ନା ଯୁକ୍ତ ତିନି ପରେ ଚେଷ୍ଟା ଜାରି ରହିଛି। ପକଉଛୁ ପରୀକ୍ଷାରେ ସଫଳ ହବା ପାଇଁ ଚେଷ୍ଟା ଜାରି ରହିଛି।
ସେଇ ଚେଷ୍ଟା ନିହାତି ରହିବା ଦରକାର ସବୁବେଳେ ଏମତି ଆଉ ସବୁବେଳେ ମନବଳ ଟା ରଖିବା ଦରକାର ଯେ ମୁଁ ପାଇବି ମନ ବଳ ଟା ରହିବା ଦରକାର ଯେ ମୁଁ ପାଇବି ଏଇ ଯୋଉ ମନବଳ ନିହାତି ଆଗକୁ ନବ।
ଆଜ୍ଞା।
ଆଉ ଆଜିକାଲି ଛୁଆ ମାନେ କଣ ସମସ୍ତେ ପଢନ୍ତି ତା ପରେ ହଁ ଛୁଆ ମାନେ କଣ ହ ମାନେ ପଢ କିନ୍ତୁ ଯଦି ହଁ। ଆଉ କଣ ମାନେ ନ୍ୟୟ କେମିତି? କଣ ଯାଇକି ବାହାରକୁ ଯାଇକି ଦଉଛନ୍ତି ପରୀକ୍ଷା? ନା କଣ।
ଆଜ୍ଞା ଆଜ୍ଞା ହଁ ବାହାରକୁ ତ ଯିବାକୁ ପଡେ କାହିଁକି ନା ନିଜ ଅଞ୍ଚଳରେ ତ ପରୀକ୍ଷା ଦବା ସମ୍ଭବପର ହଉନାହିଁ ତ ବାହାରକୁ ହିଁ ପକାଏ ତ ବାହାରୁ କୁ ଯିବାକୁ ପଡ଼େ
ହଁ ହଁ ହଁ।
ଆପଣ ଙ୍କର
ନାଁ ମୁଁ ତ । ଚାକିରି କରୁଛି ମାନେ ଆମେ ଗୋଟେ ଅ ଘରୋଇ ସ୍କୁଲ ରେ ଗୋଟେ ଚାକିରୀ କରୁ ଆ ଯି
ଆଜ୍ଞା ଆଜ୍ଞା ବହୁତ ଭଲ। ଏଇ ତ ବହୁତ ଭଲ କଥା ଆଜ୍ଞା ଆଜ୍ଞା।
ସେଟା ସେଟା ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲ ଟା
ଇଂରାଜୀ ମାଧ୍ୟମ ସ୍କୁଲ ଯେହେତୁ ମୋ ପୁଅ ବି ସେଇଠି ପଢୁଛି ଆଉ ଓ ମୋ ପୁ ମୁଁ ବି ସେଇଠି ଚାକିରୀ କରୁଛି ଚାଲିଛି ଦୈନନ୍ଦିନରେ ସେମିତି ଆମର କାମ କାମ ସାଙ୍ଗେରେ ପୁଣି ଏତେ ପାଠ ପଢା ସବୁ ଚାଲିଛି ଆଉ।
ଆଜ୍ଞା ଆଜ୍ଞା ତ ବୋହୁତ ଭଲ କଥା ଏମତି ତ ଚାଲି ରହିବ ତା ସହିତ ଚେଷ୍ଟା ତ ଆହୁରି ଆଗୁକୁ ବଢେଇିବା ପାଇଁ ରହିଛି ଆଗକୁ ତ ବଢ଼ିବା ବି ଦରକାର ଏମିତିନ୍ ଚାଲି ତ ରହିଛି ଆଉ ଆଗ ଆଗକୁ ଦିନେ ନା ଦିନେ ବଢି ବଢି ଯିବା ଆହୁରି ଆଗକୁ ମାନେ ଆହୁରି କିଛି ବଡ କରିବା ପାଇଁ ଚେଷ୍ଟା ତ ଜାରି ରହୁଛି
ହଁ ମ ମୋ ପୁଅ କ ମୁଁ ସବୁବେଳେ କୁହେ ଯେ ତୁ ସବୁ ଭଲ କ ଭଲରେ ପଢେ। ଆଉ ସବୁ ପରୀକ୍ଷା ଯେମିତି ସବୁ ପ୍ରକାର ଆଜିକାଲି ଯେତିକି ପରୀକ୍ଷା ହଉଛି। ମାନେ ସବୁ ଯା ଏ ସବୁ ଯାକ ପରୀକ୍ଷା ତୁ ଦେ ଦେଲେ ତୁ ଜାଣିବୁ କେମିତିଆ ସବୁ ଆସୁଛି ସବୁ ପ୍ରଶ୍ନ ଗୁଡାକ ସବୁ। ଆଉ ସେଇ ସେ ସେ ଏଇଥିରେ ଏଇଟା ହେଲା ତାଙ୍କର ସବୁ ଉଁ ପଢିବା ବୟସ। ଏବେ ଯଦି ସେମାନେ ପଢିବେନି ଏବେ ଯଦି ଜାଣିବେନି ସବୁ ଜିନିଷ। ତାହେଲେ ଆଗକୁ ଆପଣଙ୍କ ଭଳିଆ ହେଲା ବେଳକୁ ସେମାନେ କେମିତି। ପଢିବେ ଆଜିକାଲି ପିଲା ଖାଲି ଧରିଲେ କଣ ମୋବାଇଲ ମୋବାଇଲ ଧରିକି ମୋବାଇଲ ଧରିକି ବସିଲେ ଆଉ ସେମାନେ ସେମାନେ ଭାବୁଛନ୍ତି ଯେ ମୋବାଇଲରୁ ଆମେ ସବୁ ଜିନିଷ ଶିଖିଦବୁ କିନ୍ତୁ ଲେଖା ପଢା ଏଇଟା ତ ମୋବାଇଲ ଶିଖେଇବନି। ତ ମୁଁ ସବୁବେଳେ କୁହେ ତାକୁ ଲେଖେ ବହୁତ ପ୍ରକ ମାନେ ଲେଖିଲେ ଯେତିକି ତୋର ବଢିବ ଦର ରେଖା ଅଭ୍ୟାସ ହବ। ଆଉ ଯେକୌଣସି ତୁ ପରୀକ୍ଷାରେ ଲେଖିପାରିବୁ। ଆଉ ମନକୁ ଆସିବ ଲେଖିବା ପାଇଁ ସେଇଟା ବି ଲେଖିବା ଦ କାର ଏମତି ହିଁ ପାଠ ପଢା ଯାଏ ଆପଣଙ୍କୁ କେମତି କଣ ପଢା ପଢି କରନ୍ତି।
ଆଜ୍ଞା ଆଜ୍ଞା ହଁ ଏମିତି ପଢାପଢି ତ ଚାଲି ସେ ନିତିଦିନ ସକାଳୁ ଉଠି ପଢୁ ପୁଣି ଖାଇସାରିବା ପରେ ତାପରେ ରାତିରେ ମଧ୍ୟ କିଛି କିଛି ସମୟ ପଢିବା ପାଇଁ ଦବାକୁ ତ ପଡୁଛି। ଦି ଦିନ ଯାହା କରିବେ।
ହ
ଆଉ ଆଗକୁ ବଢିବା ପାଇଁ ତ ପଢିବା ତ ନିହାତି ଭାବରେ ପଢିବ ଆଉ ସ ସବୁ ସମ୍ପୂର୍ଣ୍ଣ ଭାବରେ ତ ପଢ଼ି ହୁଏନି। ଅ ପାଠ ଗୁଡା ଏମିତିକା ଯେ ଜିନଷ ଯାହାର କି ସୀମା ସେ ଗୋଟେ ସୀମା ହିନ ତ ତାର କୌଣସି ସୀମା ନାହିଁ ଯେତେ ପଢିଲେ ମଧ୍ୟ ତାର ସମାପ୍ତ ନାହିଁ। ଆଜ୍ଞା ଆଜ୍ଞା ଆଜ୍ଞା ତ ପଢିବାକୁ ତ ପଡେ। ହଁ ତ ଯେତେ ଜ୍ଞାନ ଆହରଣ କରିବା ଉତ୍ତୀର୍ଣ୍ଣ ଆଗକୁ ବଢି ତାର ମାନେ ବଢି ବୃଦ୍ଧି ଘଟି ଘଟି ଯାଇ ଥାଏ ତ ଚେଷ୍ଟା ତ ଜାରି ରହିଛି ରହିବା ଦରକାର ବି। ଆଜ୍ଞା ଆଜ୍ଞା ଆପଣଙ୍କ ଦେହ ଭଲ ଅଛି?
ଆଜ୍ଞା ବହୁତ ଭଲ ଅଛି ଆଉ ଚାଲିଛି ଏମତି କେତେ କେତେବେଳେ ଖରାପ ହେଇଯାଉଛି କେତେବେଳେ ଭଲ ହେଇଯାଉଛି। ସମସ୍ତେ ସମସ୍ତେ ଆପଣଙ୍କର?
ଆଜ୍ଞା ଆଜ୍ଞା।
ଆପଣଙ୍କର ଘରେ କିଏ କିଏ ସବୁ ଅଛନ୍ତି ମା ବାବା ଭାଇ ଭଉଣୀ? ସବୁ ଭଲରେ ଅଛନ୍ତି।
ଆଜ୍ଞା ଆଜ୍ଞା ସବୁ ଆଜ୍ଞା ଆଜ୍ଞା ସମସ୍ତେ ଭଲ ଅଛନ୍ତି କୁଶଳ ମଙ୍ଗଳ ସମସ୍ତଙ୍କର। ଦିନ ଚାଲିଛି ଆଉ ସେ ମହାପ୍ରଭୁଙ୍କୁ ଙ୍କ ଆଶୀର୍ବାଦ ରହିଛି ତାଙ୍କରି ପାଇଁ ଚାଲିଛି ଦିନ। ଆଉ ଆଗକୁ ରଥଯାତ୍ରା ଆସିବାକୁ ଯାଉଛି। ମାନେ ଓଡିଶା ମାନେ ବହୁତ ବଡ ବିଶାଳ ପୂର୍ଣ୍ଣ ଯା ମାନେ ଓଡିଶାର ଗୋଟେ ଗର୍ବ ତ ତା ଉପରେ କଣ କହିବେ ମାନେ ଆପଣ
ଓଡିଶାର କାଲି ପୁରା ଦେବସ୍ନାନ ପୂର୍ଣ୍ଣିମା କାଲି ଦେବସ୍ନାନ ପୂର୍ଣ୍ଣିମା ପରେ ଠାକୁ
ଆଜ୍ଞା ଆଜ୍ଞା।
କାଲି ଦେବସ୍ନାନ ଠାକୁର ସ୍ନାନ କରିବେ। ଠାକୁର ସ୍ନାନ କରିବେ ପୁଣି ଏବେ ଗୁଳୁଗୁଳି ବଢିଯିବ ଯେହେତୁ ଠାକୁର ଠାକୁରଙ୍କ ଦେହ ଖରାପ ହେଇଯିବ। ସେ ଜରରେ ପଡିବେ ହଁ ତ। ଏଇ ଗୁଳୁଗୁଳି ଆରମ୍ଭ ହେଇଯିବ। ପୁଣି ଗରମ ହବ ପୁଣି ଯାତ୍ରା ଆରମ୍ଭ ହବ ଯା ଆର୍ମଭ ହେଲା ନଅିନ। ଦିନ ନଅ ଦିନ ଆପଣ ମନ୍ଦିର ଯାଆନ୍ତି ଠାକୁରଙ୍କର ବିଭିନ୍ନ ପ୍ରକାର ବେଶ ହୁଏ ନା। ଦଶ ପ୍ରକାର ଭେଷ ଦେଖିବା ପାଇଁ ଏଇଠି ଆମର ଘର ପାଖରେ ଗୋଟେ ମନ୍ଦିର ଅଛି। ସେ ମନ୍ଦିରକୁ ମାନେ ଆମର କଣ ଛୋଟିଆ ସହରଟେ। ତ ଗୋଟେ ଦି କିଲୋମିଟର ଦୂର। ହୁଁ ବହୁତ୍ ବଢିଆ ଲାଗେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ରଥରେ ଦର୍ଶନ କରିବା ପାଇଁ ଆମେ ଯାଉ ସବୁ ମିଶିକି ଘରୁ ବାହାରୁ ଆଉ। ପ୍ରଥମେ ରଥରେ ଗୋଟେ ଗୋଟେ ଗୋଟେ ଜାଗାରେ ରଥ ରୁହେ ଆଉ ସେଇ ସେଇଠି ଆଳତି ହୁଏ ସେଇଠି ପୂଜା ହୁଏ ତ ଆମେ ସେଇଠି ଦେଖୁ। ଅ ଠିଆ ହେଇକି ଦର୍ଶନ କରୁ ମହାପ୍ରଭୁଙ୍କୁ। ମାନେ ବହୁତ ଶାନ୍ତି ଲାଗେ କିନ୍ତୁ ଯୋଉ ହଁ। ସନ୍ଧ୍ୟା ଆଳତ ତ ହୁଏ ଯୋଉ ପ୍ରଥମେ ଯୋଉ ରଥରେ ଯାଆନ୍ତି ଠାକୁର। ଅ ବାଟ ବାଟରେ ଠାକୁର ରହିଯାଆନ୍ତି ମାନେ ଯୋଉ ଏଇଠି ବଡ ବଡ ଦୋକ ଦୋକାନ ଯୋଉ ଅଛି ସେ ଦୋକାନ ମାନେ ତାଙ୍କ ସ୍ଵତନ୍ତ୍ର ଭାବେ ସେମାନେ ପୂଜା କରନ୍ତି ଠାକୁରଙ୍କୁ ତ ସେଇଠି ଲୋକ ସବୁ ଭିଡ଼ ବାନ୍ଧିକି ଦେଖନ୍ତି ଠାକୁ ଠାକୁରଙ୍କୁ ଦର୍ଶନ କରନ୍ତି ଆଉ ଠାକୁରଙ୍କର ଦର୍ଶନ ହୁଏ। ତାପରେ ଅ ଠାକୁର ମାଉସୀ ମା ମନ୍ଦିର କୁ ଯାଆନ୍ତି ମାଉସି ଶ ମନ୍ଦିରରେ ପାଖରେ ଗୋଟେ ଦିନ ପୁରା ରଥରେ ରୁହନ୍ତି। ଖାଲି ଲୋକ ଦର୍ଶନ କରିବେ କହିକି ଆଉ ଲୋକ ଲୋକଙ୍କୁ ଦର୍ଶନ ସରିଲା ପରେ ତାପରେ ଠାକୁର ଭିତରକୁ ଯାଆନ୍ତି। ତାପରେ ତାଙ୍କର ସେଇ ଦିନଠୁ ଆରମ୍ଭ ହୁଏ ବିଭିନ୍ନ ପ୍ରକାର ବେଶ। ଆଉ ଦଶ ପ୍ରକାର ଭେଷ। ତ କୋଉଠି ଦେଖି ହଉଛି ଠାକୁରଙ୍କୁ ଆମେ ତ ଏତେ ମାନେ। ସତ ବାଘା ଲୋକ ଯେ ଆମେ ପୁରୀ ଯାଇପାରୁନୁ। କି ସେଇ ଗହଳିରେ ଆମେ ଦେଖି ପାରୁନୁ ଆଉ ଯାହା। ସତରେ ନିଜକୁ ହତ ବାଘାମ ସେମିତି ଠାକୁରଙ୍କ ଡୋରି ନ ଲାଗିଲେ ଯାଇ।
ଡରି ନ ଲାଗିଲେ ଠିକ୍। କଥା କହିଲେ ଡରି ନ ଲାଗିଲେ ଯାଇପାରିବା ନାହିଁ ଆଉ ମହାପ୍ରଭୁଙ୍କ ଡରି ଲାଗୁ ଆପଣ ଯାଆନ୍ତୁ ଆମେ ମଧ୍ୟ ଚେଷ୍ଟା କରୁଛୁ। ଆଜ୍ଞା ଆଜ୍ଞା ନିହାତି ଭାବରେ ଯାଇଛୁ ବହୁତ ଭଲ ଲାଗେ ଆଜ୍ଞା।
ରଥଯାତ୍ରା ଦେଖିଛନ୍ତି।
ଅଁ ନାଇଁ ନାଇଁ ସେଇ ଟାଇମରେ ନାଇଁ ଅଲ ଅନ୍ୟ ଟାଇମରେ-
ହଁ ମୁଁ ବି ଆମେ ବି ଅନ୍ୟ ଟାଇମରେ ସେଇ ଉଂ
ଆପଣ ଯା କହିଲେ ଡରି ଯେ ପର୍ଯ୍ୟନ୍ତ ଲାଗିନି ଯାଇ ହବନି।
ଯାଇ ହବ ନାହିଁ ତାପରେ ସେଇ ସମୟରେ ଡର ବି ଲାଗୁଛି ଏତେ ଗହଳିରେ ଲୋକ ଯାକ ଯୋଉ ମାନେ ଦଳା ଚକଟା ହେଇକି ଯୋଉ ମରି ବି ଯାଉଛନ୍ତି।
ଆଜ୍ଞା ଆଜ୍ଞା ପ୍ରବଳ ମାତ୍ରାରେ ମାନେ ବହୁଳ ସଂଖ୍ୟାରେ ଯୋଉ ଲୋକ ଲୋକମାନଙ୍କ ଭିଡ଼ରେ ଆସନ୍ତି ମାନେ ଇଚ୍ଛା ପ୍ରକାଶ କରି ପାଖାପାଖି ଏରିଆ ମାନେ। ପାଖାପାଖି ଗ୍ରାମାଞ୍ଚଳରୁ ମଧ୍ୟ ଆସନ୍ତି ବହୁଳ ମାତ୍ରାରେ ଭିଡ଼ ହୁଏ ଆଉ ତିନୋଟି ରଥ ଝିକିବା ପାଇଁ ତାଙ୍କ ରଶି ଛୁଇଁବା ପାଇଁ ମାନେ ଇଚ୍ଛା ଯୋଉ ପ୍ର କାସ ବହୁଳ ମାତ୍ରାରେ ଲୋକଙ୍କ ଭିଡ ଦେଖିବାକୁ ଆନନ୍ଦିତ ବି ଲାଗେ ଆଉ ସେଇ ଭିଡ ମଧ ଧ୍ୟରେ ମାନେ ଦେଖି ଡର ମଧ୍ୟ ରୁହେ। ହୁଁ ସମୟ ପରିିବର୍ତ୍ତନେ ବହୁତ ମାନେ ପରିବର୍ତ୍ତନ ବି ଆସୁଛି। ଆଜ୍ଞା ଆଜ୍ଞା ସଂଖ୍ୟା ତ ବୃଦ୍ଧି ହବାରେ ଲାଗ ଗି ରହିଛି।
ହଁ।
ଆଜ୍ଞା।
ଠାକୁରଙ୍କୁ ରଥରେ ଟିକେ ଦେଖିବା ପାଇଁ ଆଉ ସେରା ଦେଖା ଦେଖାଯାଉ ଠାକୁରଙ୍କ ଡୋରି କେବେ ଲାଗୁଛି ଆମେ କେବେ ଯାଇପାରୁଛୁ! ବହୁତ ଉଁ ହଁ ସେମିତି ମାନେ ଯାହା ହେଲେ ବି ଠାକୁରଙ୍କୁ ଦେଖିବା ଆମେ ଟିଭି ମାଧ୍ୟରେ ଦେଖି ମାଧ୍ୟମରେ ଦେଖିବା ଆଉ ନିଜ ଆ ଆଖିରେ ଦେଖିବା ଆକାଶ ପାତଳ ପୁରା ମାନେ ଛାଡୁଛି।
ଆଜ୍ଞା ଆଜ୍ଞା ନିହାତି ଭାବରେ। ଆପଣଙ୍କ ଇଚ୍ଛା ପ୍ରକାଶ ଯୋଉ ହଉଛି ମତେ ଶୁଣି ବହୁତ ଆନନ୍ଦିତ ଲାଗୁଛି ଖୁସି ଲାଗୁଛି ଆଉ ଆପଣଙ୍କ ଆଶୀର୍ବାଦ ରହୁ ଭଗବାନଙ୍କ ପ୍ର ପ୍ରତି ଆଶା ଯୋଉ ରହିଛି ଭଗବାନ ଆପଣଙ୍କୁ ଆଶୀର୍ବାଦ ସଦା ସର୍ବଦା ରଖନ୍ତୁ ଆପଣ ଯାଆ ନ୍ତୁ ଦର୍ଶନ କରନ୍ତୁ ଡୋରି ଲାଗିବ ଆପଣଙ୍କର ନିଶ୍ଚୟ ଭାବେ ଯିବେ। ଆଜ୍ଞା ଆଜ୍ଞା। ଆପଣଙ୍କ ସହିତ କଥା ହେଇ ଆଜ୍ଞା ଆଜ୍ଞା ମତେ ମଧ୍ୟ ବହୁତ ଭଲ ଲାଗିଲ୍ ଲା କଥା ହେଇକି।
ଆଚ୍ଛା ହଉ ହଉ।
ଆଜ୍ଞା।
ରଖୁଛି ତାହା ହେଲେ ହଁ ନମସ୍କାର। ହୁଁ। ହଁ ହଁ